ହଁ
ହୁଁ
ମୁଁ ପୁଅକୁ ଭାତ ଦଉଚି ପୁଅ ତା'ର ଆସ୍‌ଲା ଭାତ ଖାଇବ। ହଁ ହଁ
ରୋଷେଇ ସୁଜନା ଶାଗ ଭାଜି ଦେଇଥିଲି। ଆଉ ଉଁ ଆଳୁ ବାଇଗଣ ଟମାଟୋ ଉଁ ପଣସ ମଞ୍ଜି ଅମୃତ ମୁୁଣ୍ଡା ଜହ୍ନି ତା ଯାଇ ମସୁର ଯାଇ ସବୁ ପ ସେହି ତରକାରୀ କରିଥିଲି।
ହୁଁ।
ହଁ ଆଜି ଟିକେ ଶନିବାର ଆଇଁଷ ଫାଇଁଷ ଖାଇବୁନି ତ।
ହୁଁ ହୁଁ।
ହଁ ଏ ସବୁ ଟିକେ ସାଧାସିଦ୍ଧି ହେଇ ଯାଇଥିଲା।
ହୁଁ।
ହଁ। ଏଆ ଆଉ।
ହଁ।
ନା। ହଁ ଆମେ ଯାହା ଦେଇଥିଲେ ଧର ଆଡୁ ପଚ୍ଛା ହେଁ ଛୁଆଙ୍କର ତ ପ୍ରିୟ ଆଳୁ ଭଜା ସେ ପୁରା ଖୁସି ଆଉ ହୁଁ। ଛୁଆତ ତାଙ୍କର କଣ ଗୋଟେ ନିମ୍ବୁଡା ଗୀତ ବାହାରିଛି ଖାଲି ନିମ୍ବୁଡା ନିମ୍ବୁଡା ଶୁଣୁଛନ୍ତି।
ହଁ ହଁ ଏ ବହି ଗୀତ ଏ ବହି ବାହାରିଛି ଆଉ।
ହଁ ହଁ ନିବୁଡ଼ା ନିମୁଡ଼ା ମୋ ଝିଅ ତାର କାଦୁଅ ପାଣିରେ ବସିକି ହଁ ସବୁ କାକୁଡି ଟମାଟୋ ଏ ସବୁ ପନିପରିବା କାଟା କୁଟି କରୁଛି ରୋଷେଇ କରିବ ତାର ଗୋଟେ ଚିଲି କରିଦେଇଛି ସେଥିରେ ଉଠେଇକରି ଥୋଇ ଦଉଛି ଫେରେ ବର୍ଷା ହୋନେ ନେଇ ଆସୁଚି। ଆଉ ଛୋଟ ଛୁଆ ଆଜି ସ୍କୁଲ ଯାଇନାହାନ୍ତି ତାଙ୍କ ଖେଳ ଲଗେଇଛନ୍ତି ଆଉ।
ହୁଁ।
ହୁଁ ହୁଁ ହୁଁ। ହୁଁ ଏୟା ଆଉ
ଏ ବ ବହି ଭୁଲ ପାଇଁ ଛୁଆ କେତ ପାଠ ଫାଠ ସବୁ ଇଏ କରିଦଉଛନ୍ତି ଆଉ।
ହଁ। ଆ ହାଉ ତମ ଆଡେ ହାଟ ଫାଟ ଅଛି ନା ନାଇ?
କଣ?
ହାଟ।
ହଁ ଅଛି ନା ଆମର ସଣ୍ଡେ ହାଟ ଅଛି। ମଙ୍ଗଳବାର ହାଟ ଅଛି ଶୁକ୍ରବାର ହାଟ ଅଛି।
ଆଉ କଣ ଆ ତମର ତ ପୁରା ଫ୍ରେଶ ପରିବା ଆଉ।
ହଁ ତାରେ ଆମର ଯେ ସେ ମାନେ କଣ କନି ଆମର ଟିକେ ନଈକୂଳିଆ ଜାଗା ତ। ସେଥିରେ ସମସ୍ତଙ୍କ ବାଡିରେ ଫସଲ ଫସଲ କରିଦିଅନ୍ତି ସମସ୍ତେ।
ହଁ। ହଁ ହଁ ଆମର ସେମତି ଅଛି ମା ମାର୍କେଟେ। ଆଉ ତଥାପି ଶନିବାର ହାଟ ଟା ହୁଏ ସେ ନେଇ ଆସନ୍ତି ପନିପରିଆ। ଯାହା ସର୍ଟ ପଡେ ଆଣନ୍ତି ଫେରେ ମାର୍କେଟ ରୁ ଏଣେ ତ ସପ୍ତାହରେ ତିନି ଟା ବାର ପଳଉଛି ଆଇଁଷରେ ଆଉ ଚା ଟା ବାର ସେମିତି ପନିପରିବା ଯାହା ଖାଇବେ ଖାଇବେ। ନା ନାଇଁ ତା ଭିତରେ ଘରେ ଅଛି। ଡାଲି ଫାଲି ହବ ଡାଲି ନିହାତି ଏ ନହେଲେ ଛୁଆ ଖାଇବେନି। ବେଶୀ ଚିକେନେ ଫିକେନେ ଛୁଆ ଡାଲି ଖାଇବେ। ପନିପରିବା ଦେଖିଲା ଏଳାକୁ ନାକ ଟେକୁଛନ୍ତି ଏ ଛୁଆ ଦେହ ପାଇଁ ଯୋଉଟା ଭଲ ଆଜି କାଲି ଛୁ କୁଆଙ୍କର କଣ ପାଇବ।
ହୁଁ ଉଁ ଆମର ଏଠି ସମସ୍ତଙ୍କ ବାଡି ମାନେ ଫସଲ କରୁଛନ୍ତି ନା।
ହୁଁ।
ହଁ ଫା ସେଇ ଜାଗା ଟା ବାର ଫସଲି ଜାଗା ଟା ନା।
ହଁ ହଁ ହଁ ବାଦାମ ଫାଦାମ ତ କରାହଉଥିବ?
ବାଦାମ ଆଗରୁ କରାହଉଥିଲା।
ହୁଁ।
ଏଇ ଷଣ୍ଢ ପାଇଁ ରାତିପଥ ଛାତିଲେ।
ଓହୋ।
କୋଳଥ ଖାଉଚ କି କୋଳଥ, ମୁଗ।
ଆଖ ଆଖୁ ଆଖୁ ପାଖୁ ହୁଏ ନା।
ନା ଆଖୁ ନୁହ।
ଆଖୁ ନୁହ ନାଇ ଆମର ଏପଟ ସେଇ ବାଟେ ରେ ଯାହା ଆଳପିକାର କରାଯାଏ ନହେଲେ ଚାଷ ବେଶୀ ନାଇଁ ଯାହା ସବୁ କିଣିକି।
ହୁଁ ବିରି ଆଉ ଏଇ ବଷା ଦିନ ହେଲା ସମସ୍ତେ ମାନେ ଜମ, ଭେଣ୍ଡି, କାକୁଡି
ହଁ।
ଆ ହଁ।
ହଁ।
ସିଜନ୍ ଯେଉ ପରିବା।
ହଁ। ନା ଆମର ଏପଟ ସାଇ ନାହିଁ ସେ ଯୋ ଟାଇମ ରେ ଯାହା କିଣିକି ଆଣିବା କଥା କିଣିକି ଆଣିବେ।
ହଁ
ଡବା ଟା ନେଇଯା ହଁ ଉଁ ମୁଁ ଖା ମୁଇ ଖାାଇଶାଲୁଣୁ କା ବାପା ଆସିଲେ ଖାଇବେ ଖାଇବାକୁ ଦେମି ଏମତି
ହଁ
ଆମର କିନ୍ତୁ ତାରିଣୀ ପୂଜା ହୁଏ ଭଲ ଭଲ ହୁଏ ତାରିଣୀ ପୂଜା ବହୁ ହଁ ଆମର ଏପଟେ ତାରିଣୀ ପୂଜା ହୁଏ ବଡିିଆ ହୁଏ ଲୋକ ଆସନ୍ତି ବହୁତ ଗାଁ ଆଡୁ ଲୋକ ଆସନ୍ତି ଖାଇବା ପିଇବା ବି ବ ବ୍ୟବସ୍ଥା ଥାଏ ଆଉ ହଁ ବଡ ଆକାରରେ ପଣା ଫଣା ବି କରାଯାଏ
ହୁଁ
ହଁ ପଣା ଫଣା କରା ଯାଏ ହେଙ୍କୁଳା ଯାତ୍ରା ବି ହୁଏ ବଡ ହେଙ୍ଗୁଳା ଭଲ ହୁଏ ଦାରକା କେନ୍ତି ହୁଁ ହନୁମାନ ପୂଜା ହୁଅନ୍ତି ତ ବଡ ଆକାରରେ ସେମିତି ହୁଅନ୍ତି ଭଜନ ସନ୍ଧ୍ୟା ହୁଏ ତାରିଣି ଠାକୁର ବି ଯେମତି ଭଜନ ସନ୍ଧ୍ୟା ବିଏ ଆସନ୍ତି ଭଦ୍ର ଭୁବନେଶ୍ୱଵର ଆଡୁ ଅ ଛୁଆ ସବୁ ସ୍କୁଲ ଛୁଆ ସବୁ ନାଚନ୍ତି ଆଉ ଗୀତ ବୁଲନ୍ତି ତ ଭଲ ହୁଏ ହଁ ଆଜ୍ଞା ସ୍କୁଲ ଛୁଆ ବି କିଛି ମିଶିକି ହେଥ୍ରେ ନାଚନ୍ତି ହୁଁ ହୁଏନା ତମ ପଟ ସେପଟ ହୁଏ ନା ହିଙ୍ଗୁଳା ଯାତ୍ରା ହଁ
ବାପଘର୍ ହ
ହଁ